ହ୍ୟାଲୋ
କଣ କରୁଛନ୍ତି?
ହ୍ୟାଲୋ
ହ୍ୟାଲୋ ହଁ କଣ କୁହ ରେ?
ହଁ ବସିଚି ଅଛି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇଠି ରୋଷେଇ କରୁଥିଲି। ତମେ?
ମୁଁ ଏଇ ଖାଲି ବସ୍ ବସ୍ ସେ ଯେ ରୋଷେଇ ହେଇନି ପିଲା ପାଠ ପଢୁଛି ପାଢି ସାରିଲେ ଉଠିଲେ ରୋଷେଇ ହବ।
ଅହୋ ଆଉ ସକାଳୁ ରୋଷେଇ କଣ କରିଥିଲ ଆଜି? ଆଇ ସ
ହଁ ଆଜି ଆମିଷ ବାର ଥିଲା। ହେଇଥିଲା ଆଉ ଅରୁଆ ଭାତ ଚିକେନ ଆଳୁ ତରକାରୀ ଆଉ ଆପଣ
ଆମର ହେଇଥିଲା ନନ ଭେଜ ହେଇଥିଲା ଆଉ ଭେଜ ବି ହେଇଥିଲା। ଆଉ ସାଧା ହେଇଥିଲା କଣ କି ଆମର ଘରେ ଦା ଦା ଖୁଡି ଖାଆନ୍ତି ନା ଆଇଁଷ ଆଉ ତାଙ୍କ ପାଇଁ ପନିର, ଭାତ, ଡାଲି ହେଇଥିଲା। ଆଉ ଆମର ହେଇଥିଲା ମାଛ ଭାତ ହେଇଥିଲା।
ହଁ ହଁ ଆଉ ଆପଣ ରହୁଛନ୍ତି କୋଉଠି?
ଆମର ଯୁ ରହୁଛୁ ସେ ବିଟିଏ ରେ ରହୁଛୁ ଭୁବନେଶ୍ଵର ବିଟିଏ, ତମେ?
ହଁ ମୁଁ ଆମେ ରହୁଛୁ କେନ୍ଦ୍ରାପଡା।
ଓହୋ କେନ୍ଦ୍ରାପଡାରେ ରହୁଛନ୍ତି, ଅହୋ କେନ୍ଦ୍ରାପଡାରେ ଭଲ ପ୍ରସିଦ୍ଧ ଠାକୁର ଅଛି
ବଲଦେବୀ ଯୀ ହଁ ହଁ ହଁ ବଲଦେବଚି ମନ୍ଦିର ହଁ ଆମ ଏଇ ଏରିଆ ଆମେ ଯାଉଛୁ ଆ
ଆଉ କଣ ଫେମସ ଅଛି କେନ୍ଦ୍ରାପଡାରେ?
ଆମର ଏଇ ବଲଦେବୀଜୀ ମନ୍ଦିର ଆଉ ବଲଦେବୀଜୀ ର ରସାବଳୀ ହଁ ରସାବଳି ଟା ବଢ଼ିଆ ଲାଗେ।
ରସାବଳୀ ଜାଣିଚନ୍ତି କେମିତି ବନା ନାଇଁ ନାଇଁ ମୁଁ ତ ଥରେ ଖଣ୍ଡେ ଆମର ମନ୍ଦିରରେ ଗୋଟେ ସାଇ ମନ୍ଦିର ବିଡ଼ିଏରେ ଅଛନ୍ତି ସେ ମନ୍ଦିରରେ ସେ ନନାଙ୍କ ଘର ଅ ଅ ଅ କେନ୍ଦ୍ରାପଡ଼ା ଥରେ ଆଣିକି ଦେଇଥିଲେ ଖାଇବାକୁ ହେଲା। ବହୁତ ଟେଷ୍ଟ ତାର ଜାଣିଚନ୍ତି ରସାବଳି କେମିତି ହୁଏ? ସେ କିମ ତାର ଯୋଉ ଇଏ ଟା ଜାଣିଚନ୍ତି ରେସିପି ଟା?
ତ ରସାବଳି ଇ ଇ ରେସିପିଟା ମୁଁ ଉଁ ଉଁ ଉଁ ଜାଣିନି ହଁ ଆଉ ମୁଁ କେବେ କରିନି ରସାବଳିଟା।
ଆଉ କଣ ଭଲ ଆଇଟମ୍ କରନ୍ତି କହିଲେ?
ଆମର ଆଇଟମ୍ କଣ ଭଲ ଏଇ ଆଇଁଷରେ ଏ ଏ ଉଁ ଉଁ ଆଇଁଷରେ ଚିଲି ଚିକ୍ କେନ୍ ବିରିୟାନୀ ଚିକେନ ଉପରେ ସବୁ ହୁଏ ଆଉ।
ଓହୋ ଚିଲି ଚିକେନ୍ ଭଲ ଲାଗେ କରିବାକୁ?
ଚିଲି ଚିକେନଟା ଖାଇବାକୁ ଭଲ ଲାଗେ ଆମର ହେଠୁ ପୁଅ ଚିକେନ ତରକାରୀ ଫକାରୀ ଖାଇବାକୁ ଏତେ ଭଲ ପାଉନି ସେଇଥିପାଇଁ ତା ପାଇଁ ଟିକେ ଚିଲି ଚିକେନ କରିବା କଥା ଆଉ।
ଅହ ଚିଲି ଚିକେନଟା କେମତି କରନ୍ତି?
ଚିଲି ଚିକେନଟା ଆ ଆ ଚିକେନଟାକୁ ମ୍ୟାଗନେଟ୍ କରିକି ରଖି ଦିଅନ୍ତି ସବୁ ହଁ ଲେମ୍ବୁ ଅଦାରସୁଣ ପେଷ୍ଟ କର୍ଣ୍ଣଫ୍ଲୋର, ଅଣ୍ଡା, ଆଉ ଜିରା ପାଉଡ଼ର, ଲଙ୍କା ପାଉଡ଼ର ଆଉ ଏଇସବୁ ମ୍ୟାଉଁ ମିଶେଇ କି ମ୍ୟାଗନେଟ କରିକି ରଖିଦେବେ ଘଣ୍ଟାଟିଏ ତା ପରେ ଛାଣିଦେବେ ତାକୁ ଆଉଁ ତେଲରେ ଛାଣିଦେବେ ତାପରେ ପ୍ରେ ଏ ଏ ଅଁ କ୍ୟାପସିକମ୍, ପିଆଜ, ଆଉ ଅଦା, ରସୁଣ ଟିକି ଟିକି ମାନେ ଏ ଏ କାଟିକି ରଖିଥିବେ ଆଉ କଞ୍ଚାଲକା ବି କାଟି ଟିକେ ରଖିଥିବେ। ହେ ଆଉ କାଟିକି ରଖିଥିବେ ତାପରେ ତେଲ କଡ଼େଇରେ ପକ କେଇବେ ଓ ସେ ଯୋଉ କଞ୍ଚାଲଙ୍କା ଟିକି ଟିକି ପିସ୍ ଥିବ ଆଉ ଅଦା, ରସୁଣ ଯୋଉ ଟିକି ଟିକି ପିସ୍ ଥିବ ତାକୁ ଟିକେ ମାନେ ଲାଲ କ କରିବେ ମାନେ ଟିକେ ଟିକେ ଲାଲ କଲର ଆସିଲେ ତାପରେ ପିଆଜଟା ପିଆଜ ଟା ଯୋଉ ଚାରି ଫାଳ କରିକି ରଖିଥିବେ ପିଆଜଟା ଆଁ ତାକୁ ପକେଇବେ ତାକୁ ଟିକେ ଭାଜିବେ ତାପରେ କ୍ୟାପ୍ସିକମ୍ ଟା ପକେଇବେ ତାକୁ ଟିକେ ଭାଜିବେ ଆଉ ତାପରେ ଚିଲି ସ କ୍ସ ଟମାଟର ସକ୍ସ୍ ଆଉ ସୋୟା ସକ୍ସ୍ ତାକୁ ଟିକେ ଟିକେ ପକେଇବେ ଚାମଚେ ଚିଲି ଶାକ ଶାକ ଯୋଉ ଦି ଚାମଚେ ପ କେଇବ ରୁ ଯେଇବ ହଁ ଭିନ ଭିନେଗାରେ ବି ପଡ଼େ ଭିନେଗାର ପକେଇବେ ନହେଲେ ଭିନେଗାର ନଥିବ ଲେମ୍ବୁ ଟିକେ ପକେଇଦେବେ। ଚିନି ଟିକେ ପକେଇଦେବେ ଚିନି ଟିକେ ପକେଇଦେବେ ଅଁ ତାପରେ ଠିକ ହେଇଚି। ଗାଢ଼ା ହବା ପାଇଁ କର୍ଣ୍ଣଫ୍ଲୋର ଯୋଉ ପାଣିରେ ମିଶେଇକି ଅଳ୍ପ ଅଧ ଚାମଚ ପକେଇଦେବେ ସିଏ ହେଇଗଲା ପରେ ଟିକେ ଫୁଟିବ ଯେତବଳେ ଆଉଁ ତାକୁ ଚିକେନ ଉଁ ଉଁ ପକେଇଦେବେ ଆଉ ତାପରେ ଚିକେନଟା ଟିକେ ଫୁଟିଗଲେ ଧଣିଆ ପତ୍ର ପକେଇଦେବେ ହେଇଗଲା ଚିଲି ଚିକେନ୍ ଆଉ ଖାଇଦବା କଥା ଆଉ।
ଆ ବାଃ ବଢିଆ ଲାଗିବ ଆଉ ଖାଇବାକୁ ନା ୟମ୍ ଟେଷ୍ଟ ଲାଗିବ।
ହଁ ଭଲ ଲାଗିବ ଖାଇବାକୁ।
ଓହୋ ଆଉ କୁଆଡେ କୁଆଡେ ରଜରେ ବୁଲିବାକୁ ଯାଇଥିଲେ?
ରଜରେ ବୁଲିବାକୁ ରଜରେ ଏଇ ଘରେ କୁଆଡେ ଯାଇନୁ ବୁଲିବା ପାଇଁ।
ଅଁ ହଁ ମୁଁ ତ ରଜରେ ବହୁତ ଭୁଲିଚି।
ହଁ ହଁ ଆପଣ ତ ଭୁବନେଶ୍ୱରରେ ରହୁଛନ୍ତି ରଜରେ କେତେ ମେଲା ଲାଗି
ହଁ ଜନତା ମଇଦାନରେ ଆମର ରଜ ମଉଜ ହଉଥିଲା ତ ଆମେ ସବୁ ଯାଇଥିଲୁ ବୁଲିବାକୁ ହଁ ଜନତା ମଇଦାନରେ ପଡିଥିଲା ସେଠି ଯାଇଥିଲୁ ପାତ୍ରପଡାରେ ଦୋଳି ଫୋଳି ସବୁ ଲାଗିଥିଲା ଚାରିପଟ ସେଠି ବୁଲିଥିଲୁ। ବହୁତ ମଜା କରୁଥିଲୁ ରଜଟା ମାନେ ତିନି ଦିନ ଗରମ ହଉଥିଲା କିନ୍ତୁ ଗରମ ଫରମ କି ଚି ମାନିନୁ ପୁରା ବୁଲିଚୁ ବହୁତ ବୁଲିଚୁ।
ଗରମ ବି ହେଇଚି ବର୍ଷା ବି ହେଇଚି ଟିକେ ସନ୍ଧ୍ୟା ବେଳେ ବ
ହଁ ହେଇଛି କିନ୍ତୁ ବୁଲା ଟା ବହୁ ଜୋରେ ହେଇଚି ରଜରେ ବେ କିଛି ଭଲ ଭଲ ଜିନିଷ ପିନ୍ଧିକି ସେ ମାନେ ଇଏ କରିବାକୁ ଭଲ ଲାଗେ।
ହେଲେ ବୁଲିବା ଆଉ ଆଉ ଆପଣ ରଜରେ କି ପିଠା କରିଥିଲେ ପୋଡପିଠା କରି
ରଜରେ ମୁଁ ଶାଶୁ ମତେ ଟିକେ ଏ ପି ଠା ଉପରେ ଏତେ ଇଏ ନାଇଁ। ମାନେ ମୁଁ ଜାଣିନି ଖାଲି ସୁଜି ପିଠା ଯୋଉ ଛଣା ପିଠା ଚକୁଲି ପିଠା ଇଟଲି ପିଠା ଜାଣିଛି ହେଲା ନର୍ମାଲ। ଶାଶୁ କରିଥିଲେ ପୋଡ ପିଠା କରିଥିଲେ ବଢିଆ ଲାଗୁଥିଲା ସେ ତାକୁ କଣ ଆ ପ୍ରେସର ରେ ଯୋଉ କରୁନାହାନ୍ତି ଆଜି କାଲି ସେ ପ୍ରେସର ରେ ହିଁ କରିଥିଲି। ଆଉ ଓଭେନ ରେ କଲେ କିଛି ନାହିଁ ଓଭେନ ରେ ସେ ଜାଣିପାରିବେନି ଶାଶୁ। ଟାଇମି ଟାଇମି ତାର କେମିତି କଣ ହଁ। ହଁ ହଁ ସେ କିନ୍ତୁ ପି ପ୍ରେସର କରିଥିଲେ ବଢିଆ ଲାଗୁଥିଲା।
ହଁ ହଁ ଆଉ ଚୁଲି ପୋଡା ନାହିଁ ସେଠି ତ ଚୁଲି ନଥିବ ନା ଏଇଆ ଆଉ ଖାଲି ସୁଜି କାକରା ଜାଣିଚନ୍ତି।
ହଁ ସୁଜି କାକରେ ଜାଣିଚି ପୁର ପିଠା ଜାଣିଚି ଆଉ
ପୁର କଣ ଚ ଚକୁଳି ରେ ଯୋଉ ପୁର ଦେଇକି ହୁଏ।
ହଁ ଯେ ଛୁଞ୍ଚି ପ ପତ୍ର ପିଠା ଜାଣିଚନ୍ତି ଯୋଉ ହ ସେଇଟା ଜାଣିଚି ହଁ।
ହଁ।
ଆଉ ଚିତଉ ପିଠା ଜାଣିଚି ଏସବୁ ଏ ଜାଣିଚି କିନ୍ତୁ କି ସେ ଯୋଉ ହାଡ ହାର୍ଡ ପିଠା ଯୋଉ କରୁଚନ୍ତି ଆଜିକାଲି ଜନ୍ତି କିି ଯୋଉ ପିଠା ଗୋଟେ କରନ୍ତି। ଆ ଯୋଉ ତାକୁ କହନି ମୁଆଁ ପିଠା ସେଗୁଡା ଜାଣିନି। ପୋଡ ପିଠା ଟା ଏତେ ଜାଣିନି କିନ୍ତୁ ଏଇ ସବୁ ପିଠା ଉପରେ ମୁଁ ଜାଣିଚି।
ମଣ୍ଡା ପିଠା ମଣ୍ଡା ପିଠା କରିବା ଜାଣିଚନ୍ତି?
ମଣ୍ଡା ପିଠା ଯୋଉ ସିଝା ମଣ୍ଡା ନା ସେଇଟା ରେ ହେଇଥିବି। କରି ପାରିବି ଆଉ ଆରିସା ପିଠା ବି କରି ପାରିବିିନି।
ହଁ ହଁ ଆଉଁ। ସୁଜି କାକରା ଟା ଭଲ ଖାଇବାକୁ ବି ଭଲ ଲାଗେ ଛଣା ପି ପିଠା କରିବ ଖାଇବାକୁ ଭଲ ଲାଗେ ହଁ।
ହଁ।
ଆଉ ଆପଣଙ୍କ ରାତିରେ ରୋଷେଇ କଣ?
ରାତିରେ ଏବେ ରୁଟି ହବ ଆଉ ଯୋଉ ସକାଳେ ଯୋଉ ସବୁ ତରକାରୀ ହେଇଥିଲା ସବୁ ସଜାଇଛି ଆଇଁଷ ରଖିନୁ ଆଉ। ଖାଲି ପନିରି ତରକାରୀ ଟା ଅଛି ହେଲା କି? ଯେହେତୁ ଆମ ଘରକୁ ଦାଦା କୁଡି ଆସିଛନ୍ତି ଦାଦା ଶ୍ୱଶୁର କୁଡି ଶାଶୁ ଆସିଛନ୍ତି ଆଉ ଟିକେ ତର ମଣିଷ ବଢିଛନ୍ତି ମାନେ ତ ଟିକେ ଆଉ ଟିକେ ରୋଷେଇ କରିବାକୁ ପଡିବ ନା? ସେଥିପାଇଁ ରୁ ଟି ହବ ଆଉ ଟିକେ କଣ ଭଜା ଭଜି ଭାବୁଛି କରିଦେବି ନହେଲେ ଟିକେ ସନ୍ତୁଳା ଟିକେ ପାଣି ସନ୍ତୁଳା ଜାଣିଥିବେ? ଯୋଉ ଛୁଇଁ ମୁଗ ପକେଇ କରନ୍ତି ଭାବୁଛି ସେ ସନ୍ତୁଳା ଟିକେ କରିଦେବି। ଆଉ ରୁଟି ଟିକେ କରିଦେବି ଆଉ ସେମିତି ତ ଛେନା ଆସିଛି ସେମାନେ ଯେହେତୁ ସେ ଦାଦାଙ୍କ ଦିଅ ଭଲ ନାହିଁ ସେ ଟିକେ ଛେନା ଖାଇବେ ଆଉ ଛେନା ଆସିଛି ଆଉ। ଆଉ ସକାଳର ପନିର ତରକାରୀ ଅଛି ଆଉ ଏମିତି ଆଉ। ଆଉ କିଛି ନାହିଁ ରାତିରେ ଏମିତି ତ ଆମର ସବୁ ରୁଟି ଖାଆନ୍ତି ଆଉ କି ଭାତ ଖାଆନ୍ତିନି।
ହଁ। ହଁ ଆପଣଙ୍କ ଶାଶୁଘର ଟା କୋଉଠି?
ମୋ ଶାଶୁ ଘର ହଉଛି କୁଆଡେ କହିଲେ ଯୋଉ ବାଲୁଗାଁ?
ବାଲୁଗାଁ ବାଲୁଗାଁ ଶୁଣିଛି ମୁଁ।
ହୁଁ।
ଆଉ ବା ଚିଲିକା ବାଲୁଗାଁ ହଁ ହଁ। ଆଉ ବା ଆପଣଙ୍କ ବାପାଙ୍କ ଘର?
ଶ୍ୱଶୁର ଙ୍କ ମୋ ବାପ ଘର ନା ଶ୍ୱଶୁରଙ୍କ ଘର?
ଆପଣଙ୍କ ଶ୍ୱଶୁରଙ୍କ ଘ ଘର ତ ବାଲୁଗାଁ।
ନା ମୋ ବାପ ଘର ମୋ ବା ମୋର ଡେଲାଙ୍ଗ।
ହଁ ଡେଲାଙ୍ଗ ହଁ ହଁ। ହଁ ସବୁ ଆସୁଛନ୍ତି ଦାଦା ଖୁଡି ଆପଣଙ୍କର ଆସୁଛନ୍ତି ନା?
ହଁ ମୋର ନୁହଁ ସିଆଉ ଆମ ଯୋ ଶାଶୁ ହଁ ଖୁଡି ଶାଶୁ ଆଉ ଦଦା ଶଶୁ
ହଁ ହଁ ଆଉ ପିଲାପିଲି ଅଛନ୍ତି ଆପଣଙ୍କର?
ହୁଁ ପିଲା ପୁଅ ଅଛି ଗୋଟେ ପୁଅ ଅଛି ପ୍ଲସ ଟୁ ପଢୁଛି। ଆଉ ଗୋଟେ ପୁଅ ଏବେ ଟିଉସନ ଯାଇଛି ଆଉ।
ଅହୋ ସେ କଣ ଛୋଟ ପିଲା ନା ଯୋଉ ଟିସନ ଯାଇଛନ୍ତି ଛୋଟ ପିଲା।
ହୁଁ ଛୋଟ ପୁଅ ଟା ଯେ ଟୁସନ ଯାଇଛି ହଁ ସେ ସ୍କୁଲ ରେ ପଢୁଛି ସ ସିକ୍ସି ରେ ପଢୁଛି। ଆଉ ଗୋଟେ ପୁଅ ପ୍ଲସ ଟୁ କରୁଛି ଆଉ ହୁଁ। ଇମିତି ସବୁ ଚାଲିଛିି। ପିଲା ଦିଟାରେ ବହୁତ ବ୍ୟସ୍ତ ରହିଯାଉଛି ଛୁଆଙ୍କ କଥା ବୁଝିଲା ବେଳକୁ। ଟିକେ ବ୍ୟସ୍ତ ରହିଯାଉଛି ଆଉ। ପୁଅ ମାନେ ଜାଣିଥିବ ତ ଆଉ ଖାଲି ଭଲ ଭଲ ଖାଲି ଖାଇବେ କହିବେ ଆଉ।
ଭଲ ଭଲ ଖାଇବେ ପୁଅ ଦି ଜଣଙ୍କୁ କଣ ଖାଇବାକୁ ଭଲ ଲାଗେ ବେଶୀ?
ପାସ୍ତା ତାଙ୍କୁ ବେଶୀ ଭଲ ଲାଗେ ପାସ୍ତା। ଆଉ ରୋଲ ଆଇଟମ ଟିକେ ଭଲ ଲାଗେ ରୋଲ ଫୋଲ କଲେ ଅଣ୍ଡା ଆମିଷ ନୁହେଁ। ସାଧା ଆଳୁରେ ଯୋଉ ପ ସସ୍ ଫସ ଦେଇକି ରୋଲ କଲେ ଭଲ ଲାଗେ। ଆଉ ବେଶୀ ତ ତାଙ୍କ ପ୍ରିୟ ଖାଦ୍ୟ ହଉଛି ପାସ୍ତା ବିରିୟାନୀ ଆଉ।
ହଁ ହଁ ହଁ ଭେଜ୍ ବିରିୟାନୀ ଚିକେନେ ନୁଅ।
ହୁଁ। ନା ଆମର ଚିକେନେ ଅଣ୍ଡା ଘରେ ପଶେନି। ମୁଁ ବାପ ଘରେ ଖାଉ ଥିଲି। ଚିକେନେ ଟା ଟିକେ ମୋ ବଡ ପୁଅ ଭଲ ପାଉଛି ସେଇ ବଡ ପୁଅ ଯାଇ ବାହାରେ ଖାଉଛି ଟିକେ ନାଁକୁ।
ଓହୋ। ଭୁବେନେଶ୍ୱର ତ ସବୁ ମିଳୁଛି ଆଉ। ଖାଲି ଖାଇବା କଥା। ଥା ଆଉ ହଁ।
ହୁଁ।
ହାଉଁ। ହଁ।
ଆଉ ତମର। ତମର ତମ ବାପା ଘର କୋଉଠି?
ଆମ ବାପଘର ଆମର ଶାଶୁଘର କେନ୍ଦ୍ରାପଡା ବାପଘର। ବାପ ଘର
ହଁ।
ହଁ ସେଇ କେନ୍ଦ୍ରାପଡା ପାଖାପାଖି ଗାଁ ଗୋଟେ କିଲୋମିଟର ଦୁଇ କିଲୋମିଟର ହବ ଆଉ।
କ ବରଣଡିଆ। ବରଣଡିଆ ଗୋଟେ ଅଛି ସିଆଡେ।
ନା ସେ ଜା ନୁହ କେନ୍ଦ୍ରାପଡା କେନ୍ଦ୍ରାପଡା ପାଖାପାଖି ଆଉ।
ଆଉ ଗୋଟେ ଅଛି ରାଜକନିକା ଅଛି। ଆଉ ଗୋଟେ ଅଛି ହେଁ। ସିଆଡେ ମୋର ଗୋଟେ ସାଙ୍ଗଟେ ରହୁଛି କହୁଛି ରୁହ। ବରନଣ୍ଡିଆ ରାଜକନିକା।
ହଁ ହଁ ରାଜ ଆଳି ରାଜକନିକା। ସେ ସବୁ ସେପ ଏପଟେ ତ ମାନେ ସମୁଦ୍ର ଏରିଆ। ହଁ ହଁ ହଁ।
ଅହଃ।
ଆଉ। ଆପଣ କୁ ଘର। ରଥଯାତ୍ରା ଆଗକୁ ଆସୁଛି ଆପଣ ପୁରୀ ଯିବେ?
କକଇଁ ଯିବୁ ଯେ କ ହଉଛି ଛୁଆ ସାନ ଟା କାନ୍ଦିବ ଯିଆକୁ ମୋ ସହିତ। ଆଉ ମୁଁ ଟିକେ ଛୁଆଙ୍କୁ ନେବାକୁ ଭଲ ପାଏନି।
ହେଁ ଭିଡ ବି ବହୁତୁ ହେଉଛି ଚ ଯୋଉ ଛୁଆକୁ ନେଇକି ଗଲେ ବହୁତୁ ଅସୁବିଧା।
ହୁଁ। ଅସୁବିଧା। ଛୁଆଙ୍କ ଛୋଟଟା ଆସି ଏ ଜମା ବୁଝିବନି କହିବ ମାମା ତମ ସହିତ ମୁଁ ଯିବି। ହଜବେଣ୍ଡ ଏଇଠି ରୁହନ୍ତିନି। ହଜବେଣ୍ଡ ବାହାରେ ରୁହନ୍ତି ହେଲା ଆଉ। ହଜବେଣ୍ଡ ବାହାରେ ସର୍ଭିସ କରିଛନ୍ତି ତ ରେଲିରେ। ଅଛନ୍ତି ସେ ବାହାରେ ରହୁଛନ୍ତି ଷ୍ଟେଟ ଆଉଟ୍ ଅଫ୍ ଷ୍ଟେଟ ରହୁଛନ୍ତି। ସିଏ ତେଣୁକରି ସିଏ ରହୁନାହାନ୍ତି ସିଏ ଯୋଉ ଆଉଛନ୍ତି ଦିନେ ଅଧେ ଆସୁଛନ୍ତି ଆଉ ପିଲାଙ୍କୁ ବଡ ଟା କୁ ହ୍ୟାଣ୍ଡେଲ କରିହେବ ବଡ ଟା ଟିକେ ଭଲ ପାଏନି କୁଆଡେ ବୁଲିବାକୁ ତାର ଘର ଭଲ ପାଠ ପଢା ଭଲ ସିଏ ଭଲ। ତାର ଓର୍ଲି ସେ ପାଠ ପାଠ ପଡିବ ଖାଁ ଆଉ କେମିତି ମୋବାଇଲି ଟିକେ ଦେଖିବ। ଆଉ ବେଶ ପ୍ରାୟ ଟାଇମି ତାକୁ ପାଠ ପଢିବାକୁ ଭଲ ପାଏ ଭଲ ପାଏ ଭଲ ଲାଗେ ହଁ ସେ। ସେଥିପାଇଁ ତ ଟେନେ ଟେନ୍ଥରେ ଏବେ ଯୋଉ ସି ବି ଏସ ରେଜଲ୍ଟରେ ଆଣିଥିଲା ନାଇଁଟି ସି ସେଭେନେ ପର୍ସେଣ୍ଟ ଆଣିଛି।
ହଁ ହଁ ଛୋଟ ପୁଅ କୋଉ କ୍ଲାସ ରେ ପଢୁଛନ୍ତି?
ସିକ୍ସି ସିକ୍ସି କ୍ଲାସ ରେ ପଢୁଛି।
ଓହୋ ସିକ୍ସି କ୍ଲାସରେ ପଢୁଛନ୍ତି।
ହଁ। ବହୁତୁ କମ୍ ବୟସରୁ ବାହା ହେଇ ଯାଇଥିଲି ତ ଟ୍ୱେଣ୍ଟି ରେ ବାହା ହେଇ ଯାଇଥିଲି।
ହଁ ହଁ।
ଆଉ ସେଥିପାଇଁ ସିଏ
ହଁ ହଁ।
ଏମିତି ଆଉ।
ଆଉ ମୁଁ ରଖୁଛି ପରେ କଥା ହବା। ହଁ ହଁ ରଖନ୍ତୁ ବାଏ।
ହଁ ବାଏ।
ହଁ ହଁ।